ନମସ୍କାର।
ହ୍ୟାଲୋ।
ହ୍ୟାଲୋ ହୁଁ।
ନମସ୍କାର
ନମସ୍କାର ଆଉ କଣ କରୁଚ?
ଏଇ ଖାଇକି ବସିଚି ଆଉ। ତମେ କଣ ମୁଁ ଏ ଖାଇଥିଲି ଚୁଡ଼ା।
ଆଚ୍ଛା ମୁଁ ବି ଏଇ ବସିଚି। ଏବେ ମାମାଙ୍କର ଚୁଟି କୁଣ୍ଡୋଉଥିଲି। ସେଇଟା ଆଉ ଚୁଟି କୁଣ୍ଢେଇକି ମୋ ଚୁଟିକୁ କୁଣ୍ଢେଇକି ଏ ବସିଥିଲି।
ଓହୋ ଆଜି ତମେ ଉଠିଲ କେତେବେଳେ।
ଆଜି ଉଠିଲି ଆଠଟାରେ।
ତମେ କଣ ଏତେ ଜଲ୍ଦି ଉଠି ପଡୁଚ।
ଅଁ ହଁ। ନା ମାନେ ମୁଁ ଆହୁରି ଶୀଘ୍ର ଉଠେ ଆଜି ଆଠଟା ହେଇଗଲା।
ଓହୋ ତମର ବର୍ଷା ହେଇଚି ନା କାଲି।
ହଁ ବହୁତ ବର୍ଷା ବିଜୁଳି ଭାଇ କୁହନି କୁହନି। କାଲି ତ ମୁଁ ନଥିଲି ବୁଲିବାକୁ ଯାଇଥିଲି। ଆଁ ଆସୁ ଆସୁ ସେ ରାସ୍ତାରେ ଏତେ ଯୋରେ ବର୍ଷା ବିଜୁଳି ହେଲା ଯୋଉ ତୁ ଡ଼ରି ଡ଼ରି ଆସିଚି।
ଓହୋ କାଲି କୁଆଡ଼େ ଯାଇଥିଲ ବୁଲି।
କାଲି ଯାଇଥିଲି ମୁଭି ଦେଖିବାକୁ।
କୋଉ ମୁଭି?
ଆସି କିି ତୁ
ଓହୋ ମୁଭିଟା କେମିତି ହେଇଛି ଭଲ ହେଇଚି ନା।
ହୁଁ ବଢ଼ିଆ ହେଇଚି।
ଇଆ ଷ୍ଟୋରି କଣ ଟିକେ କହୁନା।
ଷ୍ଟୋରିଟା ସେଇ ତ ସ୍ୟାଡ ଏଣ୍ଡିଙ୍ଗ ହେଇଯାଉଚି ଆଉ କଣ କହିବି। ଭଲ ସ ଫାଷ୍ଟରୁ ଭଲ ଲାଷ୍ଟରେ ସ୍ୟାଡ୍ ଏଣ୍ଡିଙ୍ଗ। ସେଇ ଦି ଜଣଙ୍କର ଚାଲିବ। ତାପରେ ଫେରେ ଆ ସେ ତ ପୁଅ ତାର କଣ ଆଁ ଇଏ ଡ୍ରି ସିଙ୍ଗ୍ ତାର ନାଶା ହେଇଯିବ। ଉଁ ସ୍ୟାଡ୍ ଏଣ୍ଡିଙ୍ଗ କିନ୍ତୁ ମାନେ ଲାଷ୍ଟକୁ କାନ୍ଦ ଲାଗିଲା ଟିକେ।
ହଁ ତମେ କାନ୍ଦିଲ ନା କଣ?
ହଁ ମୁଁ କାନ୍ଦିଲି ମତେ ଏମିତି ସ୍ୟାଡ ଏଣ୍ଡିଙ୍ଗ ହେଲେ ମତେ ଭାରି ଖରାପ ଲାଗେ।
ଓହୋ ଆଉ ତମେ ମୁ ମୁଭି ଦେଖିଲା ବେଳେ କଣ କଣ ଖାଇଚ ସବୁ।
ଆମେ ଅଁ ଯୋଉ କଣ ସେଇଟା ଥାଏ ମସଲା କୋଲଡଡ୍ରିଙ୍କ୍ସ୍। ପିଇଥିଲୁ ତାପରେ ଫେର୍ ଲଚ୍ଛା ପରାଠା ଆଉ ଚିକେନ୍ ଚିଲି ସବୁ ଅର୍ଡ଼ର କରିଥିଲୁ। ତାକୁ ଖାଇଲୁ।
ଓହୋ ମୁଁ କହିଲି କା ଖାଇଚ ଖାଲି ନା।
ହଁ
ଓହୋ ଆଉ କାଲି କେତେବେଳେ ଗଲ ଫିଲ୍ମ ମୁଭି ଦେଖିବାକୁ।
କାଲି ବାରଟା ମାନେ ବାରଟାରେ ଷ୍ଟାର୍ଟ ଥିଲା। ଆସୁ ଆସୁ ଛଅଟା ହେଇଗଲା।
ଓହୋ କେତେ ଘଣ୍ଟା ମୁଭିଟା କି?
ଦୁଇ ଘଣ୍ଟା କେତେ ସମୟ ଥିଲା।
ଆଉ କଣ ଏତେବେଳ ହେଇଗଲା।
ତାପରେ ଆମେ ଟିକେ ପଳେଇଥିଲୁ ସପିଙ୍ଗ୍ କରିବାକୁ କରିକି ଆସିଲୁ ଆଉ।
କଁ କଁ ସବୁ ଆଣିଲ?
ମୁଁ ଦେଖିଲି ମୋ ପାଇଁ ମତେ ଏତେ ପସନ୍ଦ ଆସିଲାନି କିଛି ଭାଇ ପାଇଁ ନେଇ କି ଆସିଚି ତାର ପ୍ୟାଣ୍ଟ ସାର୍ଟ ଗୋଟେ ନେଇକି ଆସିଚି ଆଉ ତାର ତିନିଟା ଟି ସାର୍ଟ ନେଇକି ଆସିଚି। ଆଉ ଖାଇବା ଜିନିଷ ଗୁଡାକ ନେଇକି ଆସିଚି।
ଓହୋ। କଁ କଁ ସବୁ ଖାଇବା ଜିନିଷ ଆଣିଚ?
ଏଇ ମିକ୍ସଚର୍ କେକ୍ ବିସ୍କିଟ୍ ଆଉ ଚକଲେଟ ଏଇଗୁଡାକ। ଭାଇ ପାଖକୁ ଆଜି ଗୋଟେ ପିଲାଟେ ଯିବ ନା ପଠେଇଦବେ ତା ହାତରେ ସେ ସେଠି ଅଛି ସେଥିପାଇଁ।
ତମ ଭାଇ କଣ କରନ୍ତି ଜବ୍ କରନ୍ତି?
ହୁଁ ଜବ କରୁଚି।
କୋଉଠି?
ସେ ଏବେ ଗୁଜୁରାତ ରେ ଅଛି।
ଓହୋ। ଆଉ ଆପଣଙ୍କ ଘରେ ତମ ମା ବାପା ସବୁ ଭଲ ଅଛନ୍ତି?
ହଁ ସମସ୍ତେ ଭଲ ଅଛନ୍ତି। ତମ ଘରେ?
ହଁ ଆମ ଘରେ ବି ସମସ୍ତେ ଭଲ ଅଛନ୍ତି।
ହଁ ଏବେ ରୋଷେଇ କଁ ହେଇ?
ଆମର ଏବେ ରୋଷେଇ କିଛି ହେଇ ସୋମବାର ବୋଧେ ଅରୁଆ ଫରୁଆ ହବ ପିନା ପିଆଜ ରସୁଣ ଆଉ।
ଓ ହ। ଆମର ଆମର ବି ସେଇ ସାଧା। ଆଉ ସାଧା ହେଇଚି ଭାତ ଡାଲି। ଆଉ ଯୋଉ ସଜନା ଛୁଇଁ ଶାଗ ନଥାଏ?
ହଁ। ସେ ଶାଗ ଟା ମତେ ଜମା ଭଲ ଲାଗେ ନା।
ତମକୁ ଭଲ ଲାଗେ ନା ମତେ ଏତେ ପସନ୍ଦ ସେ ଶାଗ ମତେ ବହୁତ ଭଲ ଲାଗେ ମୋ ଫେବରେଟ।
ମତେ ସଜନା ଛୁଇଁ ଟୋଟାଲି ଭଲ ଲାଗେନା କି ତା ଶାଗ ବି ଟୋଟାଲ ଭଲ ଲାଗେନା।
ଓହୋ କାର କଣ ପସନ୍ଦ ଥାଏ କିନ୍ତ ମତେ ବହୁତ ଭଲ ଲାଗେ।
ମତେ ଗୋଟେ ପିତା ପିତା ଲାଗେ।
ଓହୋ ନା ତାକୁ ବେଶୀ ଯୋଉ ଫାଷ ତାକୁ ସିଝାନ୍ତି ନା ଯଉ ସିଝେଇଲା ବେଳେ ଯଦି ଅଧିକ ସିଝିଯିବ ତାହେଲେ ସେ ପିତା ଲାଗିବ ନହେଲେ ଏମତି ଠିକ ନର୍ମାଲ ଯେମତି ଲାଗିବା କଥା ଲାଗିବ। ତାକୁ ଭଲସେ କରିକି ଖାଇଲେ ବଢିଆ ଲାଗିବ। ମୁଁ ତ ନର୍ମାଲି ଯୋଉ ତାକୁ ଅଣ୍ଡା ପକେଇକି କରନ୍ତି।
ଓହୋ।
ମତେ ସେଇଟା ଭଲ ଲାଗେ।
ଆମର ଅଣ୍ଡା ପକାନ୍ତି ଆମର ଖାଲି କଣ କରନ୍ତି କହିଲ ଖାଲି ଭାଜି ଦିଅନ୍ତି ତେଲ ଫେଲ ଦେଇକି ରସ ହଁ ରସୁଣ ଆଳୁ ପକେଇକି ଭାଜି ଦିଅନ୍ତି ଆଉ ବେଳେ ବେଳେ ତରକାରୀ କରିଦିଅନ୍ତି।
ତରକାରୀ ବି ହୁଏ ତାରା ମୁଁ ଜାଣିନି।
ହଁ ସେ ଶାଗର ତରକାରୀ ବି ହୁଏ।
ସେଇଟା କେମତି?
ସବୁ ଆ ସେଟା ଆଳୁ ସୋରିଷ ବାଟଣ ଆଉ ଏଗୁଡା ସବୁ କରିକି ହୁଏ ସେ ତରକାରୀ ଟା।
ଓହୋ ନା ମୁଁ ଜାଣିନି ତରକାରୀ ବି ହୁଏ ବୋଲି ମୁ ଖାଲି ଜାଣିଛି କି ତାର ଭଜା ହୁଏ। ଆଉ ତାର ପକୁଡି ହୁଏ ବୋଲି କିି ଜାଣିଛି ତାର ତରକାରୀ କଥା ଯାଣିନ।
ହଁ ପକୁଡି ବି ହୁଏ ହଁ ପକୁଡି ତ ହୁଏ।
ହୁଁ। ଆଉ ଯୋଉ ଇଏ ଫୁଲ ବି ତ ତା ଛୁଇଁ ହଁ ଖାଏ ମାନେ ଏତେ ବି ପସନ୍ଦ ନୁହଁ ମତେ। ଖାଏ ଏମତି ନର୍ମାଲି କେବେ କେବେ ଯଦି କରିଦିଅନ୍ତି ଇଚ୍ଛା ହେଲେ ଖାଏ ଆଉ।
ଓ ହୋ।
ଆଉ ତମେ କୁଆଡେ ବୁଲି ଯାଇନ?
ନା କାଲି ତ ସବୁ ବର୍ଷା ହେଲା ଜୋରେ ଆଉ କୁଆଡେ ବୁଲିବାକୁ ଯାଇନୁ। ଖାଲି ଘରେ ଥିଲା ବେଳେ ଶୋଇଥିଲି ଶୋଇକି ଉଠିକି ଦେଖିଲା ବେଳକୁ ଜୋରେ ବର୍ଷା। ତାପରେ ଆଉ କଣ କରିବି ବସିକି ଫୋନ୍ ଦେଖିଲି। ସହେ ଡାଟା ସରିଯାଇଛି ସ୍ପ୍ଲିଟସ୍ ଥିଲା।
ହଁ ତୁହନି ସେଇଟା ମୋର ବି ଫବ୍ରେଟ ସେଟା ମୁଁ ବି ପୁରା ଅନେଇକି ବସିିବି କେବେ ଆସିବ ଶୁକ୍ରବାର, ଶନିବାର ମୁଁ ଦେଖିବି ତାକୁ। ଏବେ ତ ବିଗ୍ ବସ୍ ବି ଆସିବାର ଅଛି କେଜାଣେ କେବେଠୁ ଷ୍ଟାର୍ଟ ହବ କେଜାଣେ।
ହେ ବିଗ୍ ବସ୍ ଯାଇକି ଷ୍ଟାର୍ଟ ହଉ ହଉ ବୋଧେ ଜୁଲାଇ, ଅଗଷ୍ଟ ହେଇଯିବ।
ହଁ ହେ କେତେ ଲାଷ୍ଟରେ ଷ୍ଟାଟ ହବ ସେଇଟାକୁ ଅନେଇକି ବସିଛି। ତମର ଫବ୍ରେଟ୍ ଯୋଡି କ କୋଉଟା ଥିଲା ସ୍ପିକସ୍ ହେଲାବେଳେ
ମତେ କାଇରା ଗୁ
ହଁ ମୋତେ ସେଥିପାଇଁ ଭଲ ଲାଗନ୍ତି ଏ ଫାଷ୍ଟ ଫାଷ୍ଟ ମତେ ତ ଇଏ ଆ କାଂସା ଆଉ ୟୋଗେଶ ଭଲ ଲାଗୁ ଥିଲି ତାପରେ ଯୋଉ ମଝିରେ ତାଙ୍କର ଗୋଟେ ଇଏ ହେଇଗଲା ତାପରେ କାଇରା ଗୁରୁ ଭଲ ଲାଗିଲେ ଆଉ
ହଁ ମତେ ସେ ଦି ଜଣ ବହୁତ୍ ପସନ୍ଦ
ସେଇ ଦି ଯା ତ ୱିନର ବି ହେଇଛନ୍ତି।
ହଁ। ମାନେ ସେ ଏପିସୋଡ୍ ଟା ବୋଧେ ଥିଲା ଦୁଇ ଦୁଇ ଚାରି ଘଣ୍ଟାର ଏପିସୋଡ୍ ଯୋଉ ଦିନ ସେ ଗ୍ରାଣ୍ଡ ଫିନାଲି ଥିଲା।
ହଁ ମୁଁ ବି ବସିକି ଗଲା ଦେଖୁଛି ଦେଖୁଛି ଦେଖୁଛି ଏ ଲାଇଭ୍ ସେଦିନ ଲାଇଭ୍ ଚାଲିଲା ମୁଁ ଲାଇଭ୍ ଲଗେଇକି ବସି ଯାଇଥିଲି ମାମା କହୁଛୁ କଣ ତାକୁ ଦେଖୁଛୁ ଦେଖୁଛୁ ଗଲା ତାର ସରୁନି ତୋର ସରିବନି। ହଁ ସରିବ ଆଉ ଏଇଟା ଗ୍ରାଣ୍ଡ ଫିନାଲି ତ ସେଇଥିପାଇଁ ଟିକେ ଟାଇମ ଲାଗୁଛି।
ହଁ ମାନେ ମଜା ଲାଗିଲା ବେଶୀ ମାନେ ସବୁ ଠିକଠାକ୍ ଥିଲା ପୁଣି ଲାଷ୍ଟ ମୁମେଣ୍ଟରେ ଯୋଉ ଆର
ହଁ ତାଙ୍କର ଯୋଉ ରି ହଁ ସେଇଟା ବଢିଆ ମଜା ଲାଗିଲା।
ହଁ ସେଇଟା ବଢିଆ ମଜା ଲାଗିଲା କିନ୍ତୁ ଟାସ୍କ ଗୁରା ବି ଯୋଉ ବଢିଆ ଲାଗେନି
କଣ?
ଏଇ ଯେତେ ସବୁ ଏତେ ଖେଳନ୍ତି ଟାସ୍କ ସବୁ କରନ୍ତି ଭଲ ଲାଗେନି।
ବଢିଆ ଲାଗେ।
ହଁ
ଆଁ ଏବେ ତ କହୁଛନ୍ତି ଏୟା କହୁଛନ୍ତି କି ତାଙ୍କର ଫେରେ ସେ ରିୟୁନିଅନ ହେଇଯାଇଛି। ଏବେ ସାଙ୍ଗରେ ଅଛନ୍ତି କି ଜାଣେ? ସେଟା କଣ?
କେଜାଣେ ତାଙ୍କର କଣ ଅଛି।
ହଁ ଖାଲି ଗୋଟେ ଜାଣିବା ଗୋଟେ ଖୁସି ଲାଗେ।
ହଁ। ମୋତେ ବେଶୀ ଚିଡା ମୁଁ କେବେଠୁଁ ଦେଖିଲି ଜାଣିଛୁ ନାଁ ସ୍ପିଟସ୍ ଭିଲା ମୁଁ ଜମା ଦେଖୁ ବି ନଥିଲି। ମୋତେ ମାନ କାଇଁ ଦେଖୁନଥିଲି ମୋତେ ଭଲ ଲାଗେନି ମୁଁ ଦେଖୁନଥିଲି। ମୁଁ ଯେବେ ଦେଖିଲି ସେ ଯୋଉଁ ଆନିଶା କେଷ୍ଟା ହେଲା।
ଆଉ ହୋ।
ସେବେଠୁଁ ଦେଖୁଛି।
ନାଁ ମୁଁ ବି କେବେ ଦେଖିନି। ମୁଁ ଏଇ ସିଜନଟା ଦେଖିଛି ଏଇ ସିଜନ ଟାରେ ସବୁ ରିଲ ଆସିଲା ଇନଷ୍ଟଟାଗ୍ରାମରେ ଦେଖିଲି ମୋତେ ମାନେ କଣ ଅଛି ମୁଁ ଦେଖେ।
ହଁ।
ଏଇ ସିଜନରୁ ହିଁ ଦେଖିଲି ଏଇ ସିଜିନ ଦେଖିଲେ ମୋତେ ବଢିଆ ଲାଗିଲା ଆଉ ତ ଆଁ କେତେଟା ସିଜନ ଗଲାଣି ମୁଁ ତ କିଛି ଦେଖିନି ତାର।
ଆଉ ତମେ ବିଗ୍ ବସର ଫେବରେଟ୍ କିଏ?
ବିଗ୍ ବସରେ ତ ମୋତେ ଯୋଉଁ ଆ ପୂର୍ବ ଟା ମୋତେ ବସିର୍ ବହୁତ ଭଲ ଲାଗୁଥିଲା। କିନ୍ତୁ ସେ ତ ଆଉଟ୍ ହେଇଗଲା
ହଁ।
ତାପରେ ହରାନା ଥିଲା। ସେ ତ ହାରାନଆଫ ହେଇକି ରହିଗଲା।
ଏଁ ହେଁ ହୋ ହଁ। ମୋତେ ଭଲ ଲାଗେ ଅମଲ ଭଲ ଲାଗେ। ଆଉଁ
ସେ ଚାମଲ ମଲ୍ଲିକ ହେଁ ହେଁ ସେ ଦି ଜଣଙ୍କର ଭଲ ଯୋଡି।
ଥିଲା ପୁଣି ସେଇ ତ ସବୁଆଡେ ସେଇଆ ଫାଷ୍ଟରୁୁ ଭଲ ଲାଷ୍ଟ ବେଳକୁ ସବୁ ଭାଙ୍ଗି ଯାଉଛନ୍ତି ହେଁ ହଁ।
ଏହିଁ ସବୁ ଶୋ ରେ ଗୋଟେ ଭଲ ଲାଗେ ଗୋଟେ ଟାଇମ ପାସ୍ ହେଇଯାଏ ଆଉ।
ଏଁହଁ। ହଁ ଯେ ମୁଁ ଭାବୁଥିଲି ଦବ ନାଁ କଣ ରୋଡିସ୍ ଦବ କି ଖତ୍ରୋକି ଖିଲାଡି ଦବ ସେଟା କାଇଁ ଆଉ ଦୋଉନି
ତାର ପା ଏବେ ବୋଧେ ଅଡିସନ ଚାଲିଛି ନାଁ କଣ?
ହଁ ବିଗ୍ ବସ୍ ରେ ବି ଚାଲିଛି ଏବେ।
ହୁଁ। ଏବେ ଚାଲିଛି ଲେଟ୍ ହବ ବୋଧେ ପକେ ମୁଁ ତ ଆଜି ଦେଖୁଥିଲି କି ରୋଡିଶ ର ଅଡିସନ ଚାଲିଛି ବୋଲିକି
ହଁ।
ହୁଁ ହ
ଏ ଯୋଉଁ ଏବେ ବା ଆଉ ଗୋଟେ ଦଉନି ଯୋଉଁ ଥିରେ କୁହନ୍ତୁ ଯୋଉଁ ରୋଷେଇ ଫଷେଇ କରନ୍ତି।
ଓ ଲାଷ୍ଟ ଷ୍ଟେଜରେ ତମେ ଦେଖ ନାଁ କି ସେଦିନ ବହୁତ ସେଟା ଏତେ ହସେଇ ହସେଇ ଗଡେଇ ଦବ ପୁରା।
ହଁ ସେଇଟା ବି ବଢିଆ ଲାଗେ।
ସେଇଟା ତ ଚାଲିଛି ନାଁ ସରିଗଲାଣି। ମୁଁ ତାର ବହୁତୁ ମୁଁ ତାର ବହୁତୁ ପଛରେ ଅଛି। ମାନେ ମୁଁ ମୁଁ କହିଲି ଏବେ ତ ଚାଲୁଛି ଟିକେ ଯାଉ ଦେଖିବି। ନା ବହୁତୁ ପଛରେ ଅଛି ଆ କେତେଟା ଏ ସେ।
ସେମିତି ଚାଲୁଛି ଆଉ।
ଉୁଁ ହୁଁ।
କିନ୍ତୁ ମତେ ବିଗ ବସ୍ ଟା ବି ମତେ କାଇଁ ସ୍ପ୍ଲିଟି ପିଲାଟା ବହୁତୁ ଭଲ ଲାଗିଲା।
ହଁ ସ୍ପ୍ଲିଟି ଭଲ ଏବେ ବି କହୁଛନ୍ତି କି ବିଗ୍ ବସ ରେ ବି ସେଇ ସେଇ ମାନେ ସବୁ ଆସ। ସିଏ ବୋଲିକି ଯଦି ସିଏ ତା ବିଗ୍ ବସ୍ ଦେଖିନି ବଢିଆ।
ଯଦି ଇଏ ଆସିଲା ତାହେଲେ ଦେଖିବି। କିଏ କହିଲା ଗୁଲୁ ଯଦି ଆସିଲା ଦେଖିବି ନହେଲେ ୟୋଗେଶ ଆସିଲେ ବି ଦେଖିବି। ଆଉ କେ ମତେ ବେଶୀ ଚିଡା ଲାଗେ କିଏ କହିଲ ହିମାଂଶୁ ମତେ ବହୁତୁ ଚିଡ଼ା ଲାଗେ।
ହେ ବେକାରୀ ଆଉ ସବୁ କଥାରେ ତାର ଗୋଟେ ମାମଲାତି କାରୀ ହବା ଦରକାରେ। ସବୁ କଥାରେ କହିବ।
ବହୁତୁ ଚିଡାଲାଗେ କିନ୍ତୁ ଲାଷ୍ଟେ ମୁମେଣ୍ଟରେ ତା ସହିତ ଯାହା ହେଇଛି ବଢିଆ ହେଇଛି।
ନା ଦୁଃଖ ବି ଲାଗିଲା ହଁ କିନ୍ତୁ ତାକୁ ଯେମିତି। ସେ ଯେମିତି ପୁରା ସୋରେ କରିଛି ତାକୁ ଠିକ ମିଳିଛି କିନ୍ତୁ ଏତେ ବି ମିଳିବା କଥା ନଥିଲା।
ହଁ ଏଇଟା କିନ୍ତୁ ସତ କଥା ଯେତିକି କରିଛି। ହୁଁ ବହୁତ ଅଧିକା ସେଇ ମାନେ ମାନେ ଯୋଉ ବେଶୀ ସାଙ୍ଗ ସାଙ୍ଗ ହୁଏ ନା ବେ। ଭାଇଚାରା, ଭାଇଚାରା ହୁଏ ସେଇମାନେ ତାର ବ୍ୟାଣ୍ଡ ବଜେଇଦେଲେ।
ହଁ।
ଆଉ କିନ୍ତୁ ଟେନେ ଆଉ ଇଏ ଯାହା କଲେ କିନ୍ତୁ ଭଲ କରିନଥିଲେ।
ହଁ କ'ଣ ଦରକାର ଥିଲା ତାଙ୍କ କନେକ୍ସନ କୁ ଧୋକା ଦେଇଥିଲେ।
ହଁ।
ଏବେ ତ ଯୋଉ। ତାଙ୍କ ଗ୍ରାଣ୍ଡ ଫିନାଲି ରେ ଯୋଉ ଦେଖେଇଲେ ସମସ୍ତେ ଅଲଗା ହେଇଯାଇଛନ୍ତି ଖାଲି କାଇରା ଗୁଲୁ ସାଙ୍ଗରେ। ଅଛନ୍ତି ଆଉ ନିହାରିକା ସୌରଭ ନିହାରିକା ସୌରଭ ବି ଅଛନ୍ତି।
ଏବେ ତୋ ବୋଧେ ଅଲଗା ହେଇଛନ୍ତି ନା କ'ଣ।
ଏବେ ତ ରିସେଣ୍ଟେଲି ପୋଷ୍ଟ ହେଇଛି ତାଙ୍କ ଗୋଟେ ରିଲ ଦି ଜଣଙ୍କ ସାଙ୍ଗରେ।
ଓହୋ। ଆଉ ତ ସବୁ ସମସ୍ତେ ନହେଲେ କଲେ ହଁ। ମତେ ତ କାୟା ଟା ବହୁତୁ ପସନ୍ଦ ମାନେ ସବୁଠାରୁ। ହଁ ଝିଅ ପିଲାଙ୍କ ଭିତିରୁ ମତେ ବହୁତୁ ପସନ୍ଦ ହେଲା କାଇରା।
ହୁଁ କ୍ୟୁ ଟା ଆଉ ଭଲ ବି ଲାଗେ ସେ।
ହଁ ମାନେ ତା ମାନେ ଆ। ହଁ ସେମାନେ କ'ଣ କହିଲ ତା ଆ ମାନେ କେମିତି ବ୍ୟବହାର।
ହୁଁ।
ତାର ସବୁ ଜିନିଷ ମତେ ବହୁତୁ ଭଲ ଲାଗେ ମାନେ ସେ ବହୁତୁ ସୁନ୍ଦର ଟେ ଦେଖିବାକୁ।
ହଁ ବହୁତୁ ସୁନ୍ଦର ଟେବି ଦେଖିବାକୁ।
ହଁ ତା ସ୍ମାଇଲ୍ ଟା ପୁରା ମସ୍ତ।
ଆଉ
ହାଲୋ।
ହାଲୋ।
ହଁ।
ହଁ।
ଆଉ କଣ ଆଉ ଆଉ କଣ ପଚାରିଥିଲି ତମକୁ? ଆଉ ରଜର ଓ ହୋଉ ହୋଉ ଠିକ ଅଛି।
ଓହୋ।